ହାଲୋ।
ହାଲୋ ବନ୍ଧୁ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ବନ୍ଧୁ କଣ କରୁଛନ୍ତି?
ହଁ ଏଇ ଟିକେ ଖାଇକି ବିଶ୍ରାମ ନଉଥିଲି ଆପଣ କଣ କରୁଛନ୍ତି?
କିଛି ନାଇଁ ମୁଁ ବି ଏମତି ବସିଥିଲି। ଆପଣଙ୍କ ଫୋନ୍ ଆସିଲା ବୋଲି ଉଠାଇଲି ଆଉ ଆପଣ କଣ କରୁଛନ୍ତି?
ହଁ ହିତ ଭୋଜନ କରି ବିଶ୍ରାମ କରୁଥିଲି ଆଉ ଆପଣ ଭୋଜନ କରିସାରିଲେଣି?
ହଁ ଭୋଜନ କରିସାରିଲାଣି ଆଉ ଆଜି ସ୍କୁଲରେ ବହୁତ କିଛି ହେଲା। କ୍ଲାସରେ ସବୁ ସାଙ୍ଗମାନେ ବହୁତ ମଜା କରିଥିଲେ ନା। ଆଉ କିଛି କୁହନ୍ତୁ ଆପଣ ଦେଖୁନାହାନ୍ତି ଟିକଏ।
ଓ ହ। ମୁଁ ବି ତ ଏମିତି ବସିଥିଲି ଆଜି ଦିନ ସାରା ସ୍କୁଲରେ କଥା ଭାବୁଥିଲି ସେଥିପାଇଁ ତୋତେ ଫୋନ କଲି ଆଉ।
ଓହୋ ତତେ ତତେ କୁହନ୍ତୁ ନାହିଁ ଟିକେ ଦେଖି କରି କୁହନ୍ତୁ।
ଆଚ୍ଛା ଆଚ୍ଛା ଠିକ ଅଛି।
ହଁ ସାଙ୍ଗ ଆଜି ସ୍କୁଲରେ ତ ବହୁତ ମଜା ହେଲା ଆଉ ସତ କହୁଛି ସା ଆର୍ ଯେପରି ସୁନ୍ଦର ଭାବରେ ବୁଝେଇଲେ ସବୁ ଜିନିଷ ସହଜରେ ବୁଝା ପଡ଼ିଲା ନା କଣ?
ହଁ ସଙ୍ଗ ଆଜି ସାର ହୋମ ମାର୍କ ବି ଦେଲେ ତୁ ହୋମ ମାର୍କ ସାରିଲୁ ସରିଲାଣି କି ନାହିଁ ତମର?
ହଁ ମୁଁ ଅଳ୍ପ ସାରିଛି କିଛି ବାକି ଅଛି ସେଇଟା ଆଜି ସନ୍ଧ୍ୟା ସନ୍ଧ୍ୟାବେଳେ ନ ନହେଲେ ପରେ ସାରିଦେବି ଭାବୁଛି କାରଣ ଏବେ ତ ଛୁଟି ଅଛି ନା ଖରା ଦିନ ପାଇଁ।
ହଁ ହ ନିଶ୍ଚୟ ନିଶ୍ଚୟ। ମୁଁ ବି କରିନି ଆଉ କରିବି ଆଉ।
କିନ୍ତୁ ବେଶୀ ଡେରି କରନି କାରଣ ଶେଷ ସମୟରେ ସବୁ କାମ କଲେ ଅସୁବିଧା ହେବ ଆ ଆଉ ଶୁଣ ସାଙ୍ଗ ତମେ ତ ଠିକ କହୁଛ ମୁଁ ବି ଏବେ ସବୁ କାମ ସମୟରେ ସାରିବାକୁ ଚେଷ୍ଟା କରିବି।
ହଁ ସାଙ୍ଗ। ମୁଁ ବି ସେୟ କରିବି ଭାବୁଛି। ଆଉ ସାଙ୍ଗ ତୋର କଣ ଲାଗୁ ତତେ କଣ ତମର କଣ ଲାଗୁଛି ଏବେ ଏଇ ବର୍ଷ ଭଲ ରେଜଲ୍ଟ କରି
ନିଶ୍ଚୟ କରିପାରିବା। ଯଦି ଆମେ ମାନେ ମନ ଲଗାଇ ପଢିବା ଆଉ ପରିଶ୍ରମ କରିବା ତାହେଲେ ସବୁ ସମ୍ଭବ ହବ।
ହଁରେ ମୁଁ ବି ସେୟା ଭାବୁଛି। କିନ୍ତୁ ବେଳେ ବେଳେ ପଢାକୁ ନେଇ ଚିନ୍ତା ବାହାରି ଯାଉଛି। କଣ କରିବି କେମିତି କଣ ହବ।
ଚିନ୍ତା କରନି ସାଙ୍ଗ ସବୁଦିନ ଅଳ୍ପ ଅଳ୍ପ କରି ପଢିଲେ ବଡ ବଡ଼ ଜିନିଷ ବି ସହଜ ଲାଗିବ ଆଉ ତମେ ନିଶ୍ଚୟ ସଫଳ ହେବ ତାହା ମୋର ଆଶା ଅଛି।
ଓ ତା ତ ବେଶ ଠିକ କଥା କହିଲ। ସତ କଥା କହିଲ ଆଉ ତ ପଢାରେ ସ ଆଉ ତ ତା ପଢାର ସହ ଅନ୍ୟ କଣ କରିବାକୁ ପସନ୍ଦ କର ତମେ?
ମୁଁ ତ ଗୀତ ଶୁଣିବାକୁ ଏବଂ ଗୀତ ଗାଇବାକୁ ତା ସହ ସାଙ୍ଗ ସାଙ୍ଗମାନଙ୍କ ସହ ସମୟ କାଟିବାକୁ ପସନ୍ଦ କରେ ଆଉ ତମେ କଣ କର?
ହଁ ମୁଁ ବି ସେଇୟା ହିଁ କରେ କେବେ କେବେ ଖୁସି ପାଇଁ ଖେଳିବାକୁ ମଧ୍ୟ ଯାଏ ବାହାରକୁ।
ହଁ ସାଙ୍ଗ ଜୀବନରେ ପଢା ସହ ଖୁସି ମଧ୍ୟ ରହିବା ବହୁତ ଜରୁରୀ ଅଟେ। କାରଣ ଯଦି ଖୁସି ହିଁ ନ ରହିବା ଦୁଃଖରେ କେତେକ ପାଠ ପଢି ପଢି ଆଉ ଇଚ୍ଛା ହିଁ ହେବ ନାହିଁ।
ନିଶ୍ଚୟ ନିଶ୍ଚୟ ଠିକ କଥାଟି କହିଲ। ଆଉ ସାଙ୍ଗ ତମର ଭବିଷ୍ୟତରେ କଣ ହେବାର ଇଚ୍ଛା ଅଛି?
ମୋର ଅ ମୋର କଣ ଆଉ ପରସ୍ପର କୁ ସାହାଯ୍ୟ କରିବା କେବେ ଯଦି କିଛି ଅସୁବିଧା ହେ ଏବେ ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଏହା ହିଁ ତ ମୋର ଜୀବନର ଲକ୍ଷ୍ୟ ଅଟେ।
କଥାଟେ କହିଲ ତମେ ବହୁତ ଚିନ୍ତାଧାରା ତମର
ସତ କଥା ଆମ ସ୍କୁଲ ଲାଇଫ ର ଏଇ ସମୟ ସବୁଠାରୁ ସୁନ୍ଦର ସମୟ ଅ ଥିଲା।
ନିଶ୍ଚୟ ନିଶ୍ଚୟ ବହୁତ ସୁନ୍ଦର ସମୟ ଥିଲା। ଏଇ ଦିନ ଗୁଡିକ ପରେ ମନେ ପଡିବ ସେଥିପାଇଁ ଆମେ ସବୁ ମୁହୂର୍ତ୍ତକୁ ଭଲ ଭାବରେ କା କାଟିବା ଉଚିତ୍।
ହଁ ସାଙ୍ଗ ଆଚ୍ଛା ଏବେ ତମେ କଣ କରିବ ଏବେ ତ ସ୍କୁଲ ସରିଗଲା ତେଣୁ ୟା ପରେ ତୁମେ କଣ କରିବ କିଛି ଭାବିଛ?
ହ ଏବେ ତ ସ୍କୁଲ ସରିଗଲା ଏବେ କିଛି ପଢିବି କାଲି ସ୍କୁଲ ଅଛି ସେଥିପାଇଁ କିଛି ଆଗୁଆ କିଛି ପ୍ରିପାରେସନ୍
ଠିକ ଅଛି ସାଙ୍ଗ ମୁଁ ମଧ୍ୟ ପଢ଼ିବାକୁ ଯାଉଛି କାରଣ ଆଗକୁ ତ ଆମର ଏବେ ତ ସ୍କୁଲ ସରିଗଲା ତେଣୁ ଆଗକୁ କଲେଜ ଆସିବ ତୁମର କେଉଁ କେଉଁ କଲେଜରେ ପଢ଼ିବାର ଇଚ୍ଛା ଅଛି?
ମୋର ତ ଦେଖିବା
ଓହୋ ଆପଣଙ୍କ ତେବେ କଲେଜ ସେସବୁ କିଛି ଇଏ କରିନାହାନ୍ତି ମୁଁ ଭାବୁଥିଲି ଆମର ରାଜଧାନୀ କଲେଜରେ ପଢିଥାନ୍ତି ବୋଲି।
ଆଛା ଆଚ୍ଛା ହଁ ସେଟା ବି ତ ବହୁତ ଭଲ
ହଁ ନିଶ୍ଚୟ କାରଣ ଆପଣ ଜାଣିଛନ୍ତି କି ମୋର ଦଶମରେ ଟିକେ କମ ମାର୍କ ଥିଲା। ତେଣୁ ବିଜେପି କଲେଜ ଭଳି କଲେଜ ତ ମୋତେ ନେବ ନାହିଁ ତେଣୁ ମୁଁ ଭାବୁଛି ରାଜଧାନୀ କଲେଜକୁ ଗଲେ ଭଲ ହୁଅନ୍ତା କିନ୍ତୁ ତାହା ଟିକେ ବେଶୀ ଦୂର ହୋଇଯିବ ତଥାପି ଚଳିବ କାରଣ ସେଠାରେ ତ କଲେଜ ତ ବହୁତ ଭଲ ଅଟେ।
ହଁ ନିଶ୍ଚୟ ସବୁ ସୁରୁଖୁର ରେ ଚାଲିଛି।
ନିଶ୍ଚୟ ଆଉ ଆପଣଙ୍କ କଲେଜ ବିଷୟରେ ଆପଣ କିଛି ଜାଣିଛନ୍ତି ନା ନାହିଁ।
ହଁ ଆମ କଲେଜ ତ ଅବଶ୍ୟ ପାଖ ଭଲ ବି। ପଢା ସେମିତି କିଛି ବେଶି ଅସୁବିଧା
ଓହୋ ଆପଣଙ୍କର ଘର ପାଖ ଅଟେ ନା ଏବଂ ଆପଣଙ୍କର କଉ ଅନ୍ୟ କୌଣସି ସାଙ୍ଗମାନେ ସେମିତି କିଛି ମାନେ ଯାଉଛନ୍ତି ନା ଯାଇନାହାନ୍ତି।
ନାଇଁ ସେମିତି କେହି ଯାଇନାହାନ୍ତି ଏପର୍ଯ୍ୟନ୍ତ
ହୁଁ ଓହୋ।
ଆଉ ଆପଣଙ୍କର ଆଜି କଣ ଖାଇବା ପିଇବା?
ଖାଇବା ପିଇବା ତ ଏବେ ସାରିଲି ଆମର ଆଜି ଖେଚିଡି ଡାଲମା ହେଇଥିଲା। ଆପଣ କଣ ଖାଇବେ ଏବେ?
ଆରେ ବା ଖେଚୁଡି ଡାଲମା ତ ବୋହୁତି ଭଲ ସୁଆଦ ଲାଗେ ମତେ ମଧ୍ୟ ବହୁତ ସୁଆଦ ଲାଗେ ଆପଣ ଜାଣିଛନ୍ତି ମୁଁ କେ ମାନେ ସେ ସବୁ ମତେ କେତେ ଭଲ ଲାଗେ କିନ୍ତୁ ଛାଡନ୍ତୁ ମୋର ତ ସେ ସବୁ କିଛି ନାହିଁ କିନ୍ତୁ ଆମ ଘରେ ଆଜି ସବୁ ବହୁତ ହିଁ କମ ମାତ୍ରାର ଖାଦ୍ୟ ହୋଇଅଛି ଯେମିତି କିି ଭାତ ଡାଲି ଏବଂ ଓ ରାଇ ଏମିତି କିଛି ହୋଇଅଛି ଆଉ।
ଆଛା ଆଛା ହ ତ ବହୁତ ଭଲ ପାଇବା। ହଁ ଆଜି ଆମର ଖେଚଡି ଡାଲମା ଆଜି ଏଇଥିପାଇଁ ହେଇଥିଲା କି ମ ମାମା ମୋ ପାଇଁ କରନ୍ତି ସନ୍ତୋଷୀମା ଓଷା। ତ ସେଇଥିପାଇଁ ଆଜି ଆମ ହୋଇଯଏ ନହେଲେ ଆମର ସାଧାରଣତଃ ହୁଏ ନାହିଁ।
ଓହୋ ସନ୍ତସୀମା ଓଷା ଆପଣଙ୍କର ନା ସନ୍ତସୀମା ଯୋଉ ବମିଖାଲ ପାଖରେ ଯୋଉ ମନ୍ଦିର ଅଛି। ସେଇ ମନ୍ଦିର ବୋଧେ ଆପଣ ଯାଇ କରିଥିବେ ନା?
କେଜାଣି ମୁଁ ଜାଣି ନାହିଁ ମମିଆ କୋଉ ମ ଯାଆନ୍ତି ସକାଳୁ ସକାଳୁ। ଆ ମୁଁ ବେଶ ଠିକ ଭାବରେ ଜାଣିନି।
ତାହା ହିଁ ହୋଇଥିବ କାରଣ ମୁଁ ଆଜି ଘରେ ମାନେ ଘରୁ ବାହାରି ଯେତେବେଳେ ଆଜି ଆମର ଦେଖିବାକୁ ଯାଇ ବମି ଖଲେ ସେଠା ପାଖରେ ଯଉ ସନ୍ତୋଷୀ ମା ମନ୍ଦିର ପାଖରେ ଯୋଉ ଓଭର ବ୍ରିଜ ଟି ଅଛି ପରିବେଶ ଆମର ଜୀବନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଏବେ ଲୋକମାନେ ପରିବେଶକୁ ଠିକ୍ ଭାବରେ ରଖ ଖୁନାହାନ୍ତି।
ନିଶ ନିଶ ଠିକ କଥାଟି କହିଲେ, ପରିବାର ସ ଆଜିକାଲି କିଏଚଛି। କିଏ ସଫା କରିବା ତ ଦୂର ରତା ଅନ ବି ନାହାନ୍ତି। କିନ୍ତୁ ଅଳିଆ କରିବାରେ ସମସ୍ତେ ବ୍ୟସ୍ତ।
ଆଜ୍ଞା ସେଥିପାଇଁ ଆମେ ସ୍ଵସ୍ଥ୍ୟ ଉପରେ ବି ପ୍ରଭାବ ପଡ଼ୁଛି। ଆମେ ସମସ୍ତେ ଯଦି ଛୋଟ ଛୋଟ ଚେଷ୍ଟା କରିବା ଏବଂ ପଦକ୍ଷେପ କିଛି ନେବା ତାହେଲେ ପରିବର୍ତ୍ତନ ନି୍ଚୟ ଆସିବ। ଆଉ ପରିବର୍ତ୍ତନ ମୁଁ ଭାବୁଥିଲି କି ବିନ୍ଦୁସାଗର ଯାଇ ସେଠାରେ ଫଫା ଫଫା କରେ ଭଲ ହୁଅନ୍ତା କାରଣ ସେଠାରେ ବହୁତ ଲୋକ ଆସି ସେଠାରେ ଅଳିଆ ଆବର୍ଜନା ବହୁତ କରୁଛନ୍ତି। ଯାହାକି ଦେଖିଲେ ଆଦୌ ଭଲ ଲାଗୁନାହିଁ।
ନିଶ୍ଚୟ ନିଶ୍ଚୟ । ସବୁ କିଛି ପ୍ଲାଷ୍ଟିକ ସବୁ କିଛି ଖାଇବା ପି ଆସି ତ ପଥର ସବୁ ଜିନିଷ ଆଣି ପକେଇ ଦଉଛନ୍ତି ମୁଁ ଦେଖୁଥିଲି। ତ ସେଇ ଆପଣ ଯ ପଦକ୍ଷେପ କଥା କହିଲେ ଠିକ କଥାଟି କହିଲେ। ଆମେ ଯଦି ସମସ୍ତେ ମିଶିକି ଛୋଟ ଛୋଟ ପଦକ୍ଷେପ ନେଇ ସେ ଜାଗାକୁ ସଫାସତୁରା କରିଦିଅନ୍ତେ ଜାଗା ଟି ଆହୁରି ଅତ୍ୟନ୍ତ ମନଭଭ ବୋଲି ଜଣାପଡ଼ନ୍ତା।
ହଁ ସାଙ୍ଗ ଗଛ ଆମକୁ ସୁଦ୍ଧ ପବନ ଦେଇଥାଏ ଆଉ ପ୍ରକୃତିକୁ ସୁନ୍ଦର କରେ, ପ୍ଲାଷ୍ଟିକ ଯୋଗୁ ବହୁତ ଅସୁବିଧା ହଉଛି ନଦୀ, ପୋଖରୀ ପ୍ରଦୁସ ପ୍ରଦୂ ଦୂଷିତ ମଧ୍ୟ ହେଉଛି। ଆଉ ଜାଣିଛ ଆମ ଗୋରୁଜୀ ଥରେ ମାନେ ଆମକୁ ସବୁବେଳେ କହି ଥିଲେ ଯେ ଆମେ ପରିବେଶକୁ ଆମେ ନିଜେ ରକ୍ଷା କରିବା ହିଁ ଉଚିତ।
ନିଶ୍ଚୟ ନିଶ୍ଚୟ। ପରିବେଶ ଏତେ ଭଲ ରହିବ ଆମେ ଆଗାମୀ ଜୀବନରେ ମଧ୍ୟ ସେତେ ସୁରୁଖୁରୁରେ ଚଳିପାରିବା।
ଆମ ଘରେ ଆଗରେ କିଛି ଗଛ ଅଛି ମୁଁ ଆଉ ମୋ ପରିବାର ସେମାନଙ୍କ ଯତ୍ନ ନେଉ। ଛୋଟ ଛୋଟ କାମରୁ ହିଁ ବଡ ପରିବର୍ତ୍ତନ ଆରମ୍ଭ ହୁଏ। ନା କଣ ମୁଁ ଠିକ କହିଲି ନା ବନ୍ଧୁ?
ନିଶ୍ଚୟ ନିଶ୍ଚୟ ବେଶ ଠିକ କଥାଟି କହିଲେ ଆପଣ।
ଆମେ ନିଜର ସାଙ୍ଗମାନଙ୍କୁ ବି ଏହି ବିଷୟରେ ବୁଝେଇବା ଦରକାର। ଆଉ କୃତି ଆମର ସମ୍ପତ୍ତି ତାହାକୁ ରକ୍ଷା କରିବା ଆମ ସମସ୍ତଙ୍କ କର୍ତ୍ତବ୍ୟ। ତେବେ ଠିକ୍ ଅଛି ମୁଁ ବି ଆଉ କିଛି କାମ ବି ଯାଉଛି କରିବି ଯେପରିକି ଗଛ ଲଗେଇବି ଏବଂ ସବୁ ଅଳିଆ ଆବର୍ଜନାକୁ ସଫା କରିବି। ଆପଣ କଣ କରିବେ?
ହଁ ମୁଁ ବି ଭାବୁଥିଲି କଣ ସେଇ ଆମ ଛାତ ଉପରେ କିଛି ଗଛ ମୁଁ କିଣିକି ଆଣି ଥିଲି ମାର୍କେଟ ରୁ ତ ତାକୁ ଭାବୁଛି ଯାଉଛି ଏବେ ଲଗେଇ ଦେବି। ସେତୁ ବର୍ଷା ପୁ ବର୍ଷା ଆସିଲାଣି ଟିକେ। ଏବେ ଲଗେଇଦେଲେ ବର୍ଷା ଟିକେ ପାଣି ବାଜିଲେ ସେ । ପଡ଼ିବ ଆଉ।
ଆଚ୍ଛା ଆଚ୍ଛା ତେବେ ତ ବେଶ ଭଲ କଥା ଆଉ ଆପଣଙ୍କର ମୋର କେତେ ଗୋଟେ ପଦ ଅଭ୍ୟାସ ହେଇଗଲାଣି ମୁଁ ସେତେବେଳଳେ ଆଜି ସକାଳୁଠାରୁ ମାନେ କାଲି ରାତିଠାରୁ କହିବାକୁ ଗଲେ ଯେ ଫ୍ୟାନ୍ଟି ଧୁୋଇଛି ଯେ ଏପର୍ଯ୍ୟନ୍ତ ବନ୍ଦ କରିନାହିଁ ଫ୍ୟାନ୍ଟି ପୁରା ଗରମ ହୋଇଗଲାଣି।
ଆଚଛା ନାଇ ଏତେ ସମୟ ଫ୍ୟନ୍ ଟି ଚାଲିଲେ ସେ ଗରମ ହେଇଯିବ ତାର। ପେଟଟି ତାପରେ ବନ୍ଦ କରିଦିଅନ୍ତି ଏବେ ତ ବର୍ଷା ହବ ବୋଲି ଲାଗୁଛି ତ ପାଗ ବି ଥଣ୍ଡା ହେଇଗଲେ ଫୋନ୍ ବେଶୀ ଆବଶ୍ୟକତା ପଡିବନି।
ନିଶ୍ଚୟ ଆକାଶକୁ ଦେଖିଲା ବେଳ ତ ବହୁତ ଖୁସି ଲାଗୁଛି କି ଆକାଶ ଆଜି କେତେ ମାନେ ସୁନ୍ଦର ଦେଖାଯାଉ ଦେଉଛି ତେବେ ବର୍ଷା ଘଡ଼ଘଡ଼ି ମଧ୍ୟ ବହୁତ ଜୋରେ ଆସିଲାଣି ମୁଁ ଯାଉଛି ଛାତ ଉପରୁ କିଛି ଯେଉଁ ସବୁ କିଛି ପୋଷାକ ପତ୍ର ଅଛି ତାହାକୁ ଆଣିବାରେ ଆପଣ ଟିକେ କଲ୍ ମଧ୍ୟ କାଟି ଦିଅନ୍ତୁ ତାପରେ ମୁଁ ଯାଇକି ଆଣିବାର ସବୁ ଜିନିଷ ପତ୍ର ମୋର।
ନିଶ୍ଚୟ ନିଶ୍ଚୟ ଜୟ ଜଗନ୍ନାଥ।